। ହ୍ୟାଲୋ ନମସ୍କାର ଶ୍ଵେତା। କେମିତି ଅଛ?
ଶୁଭା ଯାଉଛି?
ହଁ ଶୁଣା ଯାଉଛି କେମିତି ଅଛ?
ହଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ଠିକ୍ ଠାକ।
ହଁ ଆପଣଙ୍କ ସେପଟେ ବର୍ଷା ଚାଲିଛି ନା ନାଇଁ?
ହଁ ପୁରା ମାନେ ତିନି ଦିନ ହେଲା ମେଘୁଆ ପାଗ ରହିଚି। ପାଗ ପୁରା ଶୁଖିଲା କୋହଲା ହେଇକି ରହୁଚି। ଦିନ ସମୟ
ଆମ ଏପଟେ ଆମ ଏପଟେ ତ ପ୍ରବଳ ମାତ୍ରାରେ ବର୍ଷା ହଉଚି।
ଆଜ୍ଞା।
ଆଜି ତ ଆମ ଘର ପାଖରେ ଗୋଟିଏ ଛୋଟ ଶିଶୁର ନାମକରଣ ଉତ୍ସବ ଥିଲା। ଆଉ କୀର୍ତ୍ତନ ସମାରୋହ ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏମିତି ମାତ୍ରାରେ ବର୍ଷା ହେଲା ସେଇଟା ବି ଭଲସେ କିଛି ହୋଇ ପାରିଲା ନାହିଁ। ଯାହାଫଳରେ ସବୁ କିଛି ଲସ୍ ହେଇଗଲା ଆଉ।
ଆଁ ହଁ ଏଇ ବର୍ଷା ଦିନରେ ଏହା ହିଁ ବିଜାର।
ଏଇଟା ତ ଏମିତି କଥା କଣ କରିବା ସବୁ କିଛି ଆଜି ପ୍ରୋଗ୍ରାମ ଫେଲ ହେଇଗଲା ଆଉ କଣ। ଖାଇଲେଣି?
ହଁ ହଁ ଆପଣ?
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ସବୁ ଠିକ ଅଛନ୍ତି।
ହଁ ଆଜି ଖାଇବାରେ କଣ ହେଇଥିଲା?
ଆଜି ରବିବାର ଥିଲା ତ ମୁଁ ଆଉ ଘରେ ଖାଇଲିିନି ସାଙ୍ଗ ମାନଙ୍କ ସହିତ ମିଶି ବାହାରକୁ ପଳେଇଥିଲି ଚିକେନ ବିରିୟାନୀ ଖାଇକି ପଳେଇ ଆସିଚି ଆଉ
ଓହୋ ଏମିତି କଥା ଭଲ କଥା ତାହେଲେ ଆପଣଙ୍କୁ ବାହାରର ଖାଇବା ବେଶି ଭଲ ଲାଗେ ନାଇଁ?
ନାଇଁ ସେମିତି ବୋଲି ନାଇଁ ବେଳେ ବେଳେ ଯାଏ ବାହାରକୁ ଏମିତି। ଏମିତିରେ ତ ପଳେଇଥିଲି ବହୁତ ଦିନ ପରେ ଆଉ ଥରେ ଆସିଲି ଘରୁକୁ। ତ ସାଙ୍ଗମାନଙ୍କ ସହିତ ବାହାରକୁ ପଳେଇଥିଲି। ଆଉ ସକାଳୁଠୁ ବର୍ଷା ମେଘୁଆ ପାଗ ରହିଚି। ସନ୍ଧ୍ୟା ସମୟରେ ଟିକେ ମାନେ ଚଳିବ ମାନେ ବର୍ଷା କିଛି ନାହିଁ ମେଘୁଆ ପାଗ ହେଇକି ଅଛି ପବନ ଭଲ ହଉଚି ତ। ସାଙ୍ଗମାନେ କହିଲେ ଚାଲ ଯିବା ବୁଲିବା ଏମିତିରେ ପଳେଇିଲି ଆଉ ବାହାରକୁ ଯାଇକି ଖାଇବା ମନ ହେଲା।
ହଁ ଏମିତି ମଝିରେ ମଝିରେ ଯିବା କଥା ଆପଣଙ୍କୁ ଦେଖିବାକୁ ଗଲେ ଘର ଖାଇବା ବେଶ୍ ଭଲ ଲାଗେ ନା ବାହାର ର ଏମିତି ଜଙ୍କ ଫ୍ରୁଟ ଖାଇବା ଭଲ ଲାଗେ?
ଆଁ ଦେଖିବାକୁ ଗଲେ ଘର ଖାଇବା ଭଲ ଲାଗେ। ମମିଙ୍କ ହାତରେ ମାନେ ମାଆଙ୍କ ହାତରେ ଯୋଉ ଖାଇବା। ସେଇ ଖାଇବା ଟା ଭଲ ଲାଗେ।
ଏଇଟା ତ ସତ କଥା କିନ୍ତୁ ଆଜି କାଲି ର ଛୁଆ ମାନେ ତ ପ୍ରାୟତଃ ଦେଖିବାକୁ ଗଲେ ବାହାରର ଯୋଉ ମୋମୋସ୍, ଗୁପଚୁପ୍ ଏ ବର୍ଗର, ସାଣ୍ଡୟୁଚ୍ ସେଥିପ୍ରତି ତାଙ୍କର ଟିକେ ବେଶୀ ଲୋଭ ରହୁଚି ନାଇଁ?
ଅଁ ହଁ ନିଶ୍ଚୟ ମୁଁ ବି ଯେବେ ମାନେ ଘରେ ଖାଇବାର ମାନେ ମମି ମାନେ ମାଆଙ୍କୁ ଏମିତି କହିବାର କଣ ଏମିତି ଭଲ ଲାଗୁନି ଘରେ ସବୁବେଳେ ଖାଇବା ଟା। ମମି ମାନେ ମାଆ ମତେ ସବୁବେଳେ କହିବାରେ କି ତୁ ଏବେ ଯୋଉ ଆ କହୁଚୁ ନା ଥରେ ଘର ଛାଡିକି ବାହାରକୁ ଯା ତେବେ ଏଇ ମାଆ ର ହାତ ଖାଇବା ମନ ପଡିଯିବ ତତେ। ଯେବେ ମୁଁ ବାହାରକୁ ପଳେଇଲି। ମାସେ ଦିଇ ମାସ ବିଶାଖାପାଟଣାରେ ଥିଲି ସେଇ ସମୟରେ ମତେ ମନେ ପଡ଼ିଲା। ଘରର ଖାଇବା ସେଇ ସମୟରେ ଜଣା ପଡିଲା। ବାହାର ଖାଇବା ଅପେକ୍ଷା ଘରର ଖାଇବା ଭଲ ନହେଲେ ମୁଁ ବି ମାନେ ବାହାର ଖାଇବାକୁ ଅଧିକ ପସନ୍ଦ କରେ।
ହଁ ଯାହା କହିଲେ ତ ତାହା ନିରାଟ୍ ସତ୍ୟ କଥା କହିଲେ। ଆପଣ ବିଶାଖାପାଟଣା ରେ କଣ କରୁଛନ୍ତି?
ମୁଁ ସେଠାରେ ଷ୍ଟିଲ୍ ପ୍ଲାଣ୍ଟ ଅଛି ନା ଆମର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ଼୍। ସେଠାରେ କାମ କରୁଥିଲୁ ହଁ।
ଏବେ କଣ ଛାଡିକି ପଳେଇ ଆସିଛନ୍ତି ନା ଘରକୁ ଆସିଛନ୍ତି?
ଦୁଇ ମାସ ହେଲା ତାପରେ ମୁଁ ଆସଛି ଅଲଗା କମ୍ପାନୀ ଗୁଡ଼ିକୁ ଦେଖିଚି।
ଓହୋ ସେଟି କଣ ଭଲ ଲାଗିଲାନି କଣ? ଏମିତି ଘରକୁ ଖୋଜା ଲାଗିଲା ଏମତି କଣ?
ସେଠାର ଖାଇବା ପିଇବା ତ ଠିକ୍ ନାହିଁ ଛାଡ। ଏମିତିରେ ବି ଅଲଗା କମ୍ପାନୀକୁୁ ମୋର ଆଗକୁ ବଢିବାର ଅଛି। ତେଣୁ ସେଇଟା ଛାଡ଼ିକି ଆଗକୁ ଯିବା ପାଇଁ ଅଲଗା କମ୍ପାନୀକୁ ଦେଖିଛି। ସେଇଟା ଯଦି ହେଲେ ପଳେଇ ଆସିବି ଆଉ।
ହଁ ସେଇଟା ତ ବେଶୀ ଦୂର ବି ହୋଇଯାଉଛି, ତ ସେଥିପାଇଁ ଟିକେ ପାଖ୍ ହଉ କୁଲ୍ ପାଖରେ ଯୋଉଟା ହେବ ଠିକ ସେ
ଉଁ ହୁଁ ହଁ ହ।
ସେ କଥା ଆଉ, ଏ ବର୍ଷା ତ ଯେମିତି ହଉଛି ବିଲକୁଲ୍ ବି ଭଲ ଲାଗୁନି କିଛି ଦେହ ପା ବି ଠିକ୍ ରହୁନି, ବର୍ଷା ପ୍ରବଳ ଯୋଉ ହଉଛି।
ହୁଁ। ଏଇ ସମୟରେ ମାନେ ବର୍ଷା ହେଲେ ବି, ଦୁଇ ତିନି ଦିନ ଧରି ଲଗାତାର ବର୍ଷା ହବ୍ ହୁଏ। ଆମର ଗ୍ରୀଷ୍ମ ଦିନର ବର୍ଷା ଅଲଗା ସେଇଟା ମାନେ ଦୁଇ ତିନି ଘଣ୍ଟା ରାଜି ଦିଏ। ତାପରେ କିଛି ଆଉ ନାହିଁ, ବର୍ଷା ଯେମିତି ସେମିତି କମିଯାଏ ଖରା ହେଇଯାଏ। କିନ୍ତୁ ଏବେର ଯୋଉ ବର୍ଷାଟା ହୁଏ, ତିନି ଚାରି ଦିନ ଧରି ବର୍ଷା ହୁଏ ଲଗାତାର।
ହଁ ହେଇଟାତ ଆପଣ ଯାହା କହିଲେ ଠିକ କଥା।
ଉୁଁ କିନ୍ତୁ ଦେଖିବାକୁ ଗଲେ ବର୍ଷାରେ କୁଆଡେ ଯିବାକୁବି ଟିକେ ଭଲ ଲାଗେନି ନାଇଁକି। ପାଣି ପଚ ପଚ ହୋଇଥାଏ କାଦୁଅ ରହୁଥାଏ ସେଥିପାଇଁ।
ହଁ ଯୋଉ ସମୟ ଯାଏଁ ମାନେ ବର୍ଷା ହଉନି ଲୋକମାନେ ହନ୍ତସନ୍ତ ହେଇଯାଆନ୍ତି ବର୍ଷା କେବେ ହବ ବର୍ଷା କେବେ ହବ, କିନ୍ତୁ ବର୍ଷା ହେଇଗଲେ ଦୁଇ ତିନି ଦିନ ଧରି ଲୋକ ଜଗି ବସନ୍ତି ଖରା କେବେ ଆସିବ, ସୂର୍ଯ୍ୟଙ୍କ ମୁହଁ କେବେ ଦେଖିବା।
ଏଇଟା ଏଇଟାତ ପୁରା ନିରାଟ ସତ, ଯେତେବେଳେ ପ୍ରବଳ ମାତ୍ରାରେ ଗରମ ହଉଥିଲା ଏଇ ଯୋଉ କିଛି ଦୁଇ ଚାରି ଦିନ ପୂର୍ବର କଥା କେମିତି ବିଲ ବି ରହି ହଉନଥିଲା ପ୍ରଚଣ୍ଡତାତି। ର କିଛି ବି କରିବାକୁ ଇଚ୍ଛା ହୋଉଉନି ହେଲେବି ଯେ ବାହାରକୁ ବି ପୁଣି ଯାଇ ହୋଉନି କ। କିଛି କରି ହୋଉନି ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି।
ଯେବେ ଖରା ଆସେ ବର୍ଷାକୁ ମନେ ପକାନ୍ତି ଯେବେ ବର୍ଷା ଆସେ ଖରାକୁ ମନେ ପକାନ୍ତି ଆଉ।
ହଁ ଆପଣ କାଇଁ କହୁଚନ୍ତି। ଆଜି ତ ସକାଳଠୁ ବର୍ଷା ଚାଲିଛି ଯେ ଚାଲିଛି ଯେ ଚାଲିଛି।
ହଁ। ଏଇ ବର୍ଷା ଋତୁରେ ମାନେ ବର୍ଷା ସମୟରେ କୌଣସି ମାନେ ପକୁଡି କିମ୍ବା ପୋଡା ହେଇଥିବା ମକା ଏଗୁଡାକ ଖାଇବାକୁ ଭଲ ଲାଗେ ବାହାରେ। ନହେଲେ ତ ଗରମ ଚା ପିଇବାକୁ ଭଲ ଲାଗେ।
ହଁ ହେଇଟା ତ ସତ କଥା ଆପଣ ଯାହା କହିଲେ।
ହଁ। ତମକୁ ମାନେ ଏଇ ପାଗରେ କଣ କରିବାକୁ ଭଲ ଲାଗେ? ବର୍ଷା ସମୟରେ ବାହାରକୁ ତ ଯିବାକୁ ଇଚ୍ଛା ହବନି। ଘରେ ରହିକି
ହଁ ସେଇଟାତ ସତକଥା ଯାହା କହିଲି ଏମିତି ବର୍ଷା ସମୟରେ ବହୁତ କିଛିି କିଛି ହୋଇଥାଏ। ପାଇଁ କିଛିବି ମାନେ କରିବା ପାଇଁ ଇଛା, ଯେମିତି ବିଲକୁଲବି ହୋଇନଥାଏ। ଏମିତି କହୁ।
ହଁ। ମୋର ମାନେ ଏମିତି ମେଘୁଆ ପାଗ ଏଗୁଡାକ ଦେଖି ଦେଲେ ନା ସିଧା ଉପରକୁ ଚଢ଼ିଯାଏ ଘରର ଟେରେସରେ ଯାଇକି ବସି ପଡେ ମାଙ୍କୁ କହିଦିଏ ମା ମୁଁ ମାନେ ଚା ପିଇବାର ମୋର ଅଭ୍ୟାସ ନାଇଁ। କଫି ଗରମ କଫି ନହଲେ କରିବାକୁ କହିବି କରିଦେଲେ। ସେଟା ଧରିକି ଆସିବେ ନହେଲେ ତ ପାକୁଡି ଗୁଡାକ ବନେଇଥାନ୍ତି ଘରେ। ଭଲ ୱେବ ସିରିଜ କିମ୍ବା। ଫିଲ୍ମ ଯୋଉଟା ବି ଗୋଟେ ମୁଭି ଲଗେଇକି ବସି ପଡେ। ଚେୟାର୍ ପକେଇକି ଶାନ୍ତିରେ ବସିକି ସେ ବର୍ଷାକୁ ଭଲସେ ମାତ୍ର ଅନୁଭୂତି କରିକି ଖାଏ ଆଉ ଭଲ୍ ଲାଗେ ମତେ ବର୍ଷା ଆଉ ବର୍ଷା ଦିନ ଟା ବି ଭଲ ଲାଗେ କିନ୍ତୁ ଏମିତି ଦୁଇ ତିନି ଦିନ ଧରି ହେଇଗଲେ ଭଲ ଲାଗେନି। ବହୁତ ବିଜାର ଲାଗିଚି କୁଆଡେ ବାହାରକୁ ଯିବା ହଉନିଥିବ ବିଜାର ଲାଗୁନ ବିଜାର ଲାଗୁଥିବ।
ହଁ ଏଇଟା ତ ସତ କଥା। କିନ୍ତୁ ସବୁଠାରୁ ଦେଖିବାକୁ ଗଲେ ଶୀତ ଋତୁ ଟା ଭଲ ଲାଗିଥାଏ। ସେଠାରେ ବୁଲିବାକ ବହୁତ୍ ଭଲ ଲାଗେ। ଦର୍ଶନୀୟ ସ୍ଥାନ କୋଉ କୋଉ କଡକୁ ଯାଇଥିଲେ ବୁଲିବା ପାଇଁ?
କେବେ?
କିଛି ଦର୍ଶନୀୟ ସ୍ଥାନ ବୁଲିବାକୁ
କଅଲେ ଏବେ ଗୋଟେ କୋଡିଏ ଦିନ ତଳେ ମୁଁ ବିଶାଖାପାଟଣା ରେ ଥିଲା ବେଳେ ଆମର ସୀମାଚଳଂ ମନ୍ଦିରକୁ ଯାଇଥିଲି। ତା ସହିତ ଆନବରମ୍ ସତ୍ୟ ନାରାୟଣ ସ୍ବାମୀଜୀ ମନ୍ଦିର ୱଲି ଗୋଡ଼େ ଅଛି। ସେଇଠି ବି ଯାଇଥିଲି। ତା ସହ ଆମର ଅ ଋଷିକଣ୍ଡା ବେଳାଭୂମି ଜାଣିଥିବେ? ସେ ଉପରେ ଟିଟି ଡି ଏଁ ମନ୍ଦିର ବୋଲି ଅଛି ମାନେ ଆମର ଦ୍ଵିତୀୟ ତିରୁପତି। ବାଲାଜୀଙ୍କ ମନ୍ଦିର ସେଇଟା। ସେଇ ମନ୍ଦିର ବି ବୁଲିଥିଲି ଏବେ ମାନେ ଗତ ଦଶ ପନ୍ଦର ଦିନ ତଳେ ମୁଁ ବୁଲିଥିଲି ଏ ସବୁ।
ଆଚ୍ଛା ଆଚ୍ଛା ଆଉ ସେଇଠାରେ ତ ଯୋଉ କୈଳାସ ନଗରୀ ଗୋଟେ ଅଛି ନା। ବିଶାଖାପଟନା ଆମେ ସେଟାକୁ ଯାଇଥିଲୁ ଦୁଇ ଦୁଇ ଦୁଇଟି ସ୍ତୁପ ଟାଇପ୍ ଅଛୁ ହ୍ୱାଇଟ୍ କଲର୍ ର ଯୋଉ।
ହଁ ଶିବ ପାର୍ବତୀଙ୍କର ପ୍ରତିମୂର୍ତ୍ତି ଥାଏ।
ହଁ ଆମେ ଯାଇଥିଲୁ ସେଟାକୁ, ଆଉ ଯୋଉ ମ୍ୟୁଜିୟମ ଗୁଡାକ ଅଛି ନା ସେଇଟାକୁ ମଧ୍ୟ ଆମେ ଯାଇଥିଲୁ, ଯୋଉ ସି ବିଚ୍ ଟା ଅଛି ସେଇଟାକୁ ଆମେ ବିଶାଖାପାଟନା କୁ ଆମେ ଷ୍ଟଡି ଟୁର୍ ରେ ଯାଇଥିଲୁ, ଆମକୁ ନେଇଥିଲେ ଆଉ ସେ ସେ ଏଠାରେ ପ୍ରାୟ ମାଛ ବହୁତ ପରିମାଣରେ ମିଳିଲେ ନା
ହଁ- ହଁ ହାର୍ବର ତାଙ୍କର ଯଦି ଯିବ ନା, ହାର୍ବର ରେ ମାନେ ବହୁତ ପରିମାଣର ମାଛ ଯାଏ। ସେଠାରେ ମାନେ ରାତି ପାଇଲା କଲେ, ଡଙ୍ଗା ବୋଟ କିମ୍ବା ସେଠାରେ ଲାଗିଲା ତାହେଲେ ବହୁତ ପରିମାଣର ମାଛ ବାହାରେ।
ହଁ ସେ ଜାଗାକୁ ଆମେ ଯୋଉ, ଡଙ୍ଗା ବୋଟ ଗୁଡାକ ଥିଲା ନା ବହୁତ ଥାଏ ନା ସେପଟେ। ଆମେ ଯାଇଥିଲେ ଆମକୁ ନେଇଥିଲେ, ସେଟାକୁ ଦେଖିବାକୁ ଆମେ ସେ ବୋଟ ଯୋଉ ବଡ ବଡ ଥିଲା। ସେ ଭିତରକୁ ମଧ୍ୟ ଯାଇଥିଲୁ, ଦେଖିବା ପାଇଁ ଆମକୁ ଛାଡିଥିଲେ। ଏମିତି ତ ଆଉ ଯାଇକି ବୁଲିକି ଆସିଥିଲୁ। ଆଉ ସେଠାକାର ଖାଇବା ବିଲକୁଲ ବି ଭଲ ବନେଇଥିଲି, ପ୍ରାୟତଃ ଦେଖିବାକୁ ଗଲେ ଅଣ୍ଡା ସେଠାରେ ପ୍ରିଫର କରାଯାଉଥାଏ ନାଇଁ।
ହଁ ଆମିଷ ଆଉ ତା ସହିତ ତାଙ୍କେ ଯାହା ବି ଖାଆନ୍ତି ଖଟା ମାନେ ତେନ୍ତୁଳି ଖଟା ସେମିତି ମାନେ ପ୍ର
ହଁ- ମୁଁ ଯାଇଥିଲି ସେ ପଟେ ତ ହଁ ଏମିତି ବିଲକୁଲ ବି, ଆମକୁ ସେଠାକାର ଖାଇବା ତ ଜମା ବି ଭଲ ଲାଗୁନଥିଲା।
ହଁ। ପ୍ରତିଦିନ ତାଙ୍କର ଖାଇବାରେ ନା, ମାନେ ରସମ ବୋଲି କୁହନ୍ତି ତେନ୍ତୁଳି ଚାରୁ ଟାଇପର। ସେୟା, ନହେଲେ ତ ଆମର ସାମ୍ବାର ଦିଅନ୍ତି ଏଗୁଡାକ। ମୁଁ ତ ସକାଳୁ ଉଠିଲେ ମୋର ଜଳଖିଆରେ ଆସେ, ଇଡଲିକୁ ଚଟଣି ଆସେ ଆମର ମାନେ ଚିନାବାଦାମ ରେ ତିଆରି ହେଇଥିବ ସେ ଚଟଣି, ସେ ଚଟଣି ଧରି ଆସନ୍ତି। ନହେଲେ ଆମର କଣ କୁହନ୍ତି ତା
କିନ୍ତୁ ଭଲ ଲାଗେନି ଖାଇବା ପାଇଁ, ଆମେ ତ ଦୁଇ ତିନି ଜଣ ଯୋଉ ରହିଲୁ। କେମିତି ଆମେ ଯିବୁ ଘରକୁ, ପୁରା ଏମିତି ଲାଗିଲା।
ଆଛା କଣ ପଢାପଢି ଚାଲିଛି କି ଆପଣଙ୍କର?
ହଁ ଏଇନା ଚାଲିଛି ପଢାପଢି। ହଁ ହଁ।
ହଁ- ହଁ ଭଲ।
ଆମେ ଏମିତି ଯାଇଥିଲୁ ବୁଲିକି ଆସିଲୁ। ଆଉ ଦେଖିକି ଆସିଲୁ, ଅନୁଭୂତି କିଛି କରିକି ଆସିଲୁ ଆଉ।
ଓ ହୋ ଆଉ କୁଆଡେ ଯାଇଥିଲ, ବିଶାଖାପାଟନାରୁ ବୁଲିବା ପାଇଁ।
ସେତେ କୁଆଡେ ଯାଇନଥିଲେ, ସମସ୍ତେ ବହୁତ ଜଣ ଯାଇ କାହାରିଙ୍କ ଦେହ ବି ଭଲ ନଥିଲା, କେତେ ଦୂର ପର୍ଯ୍ୟନ୍ତ ଟ୍ରାଭେଲ କରିକି ଗଲା ବେଲେ, ସମସ୍ତଙ୍କର ଦେହ ବି ଖରାପ ରହିଯାଉଛି ନା ସେଥିପାଇଁ। କଣ କରିବୁ, ଏମିତି କିଛି ଜାଗାକୁ ଯାଇକି ପଳେଇ ଆସିଲୁ ଆଉ। ଆଉ ମେନ ପ୍ରୋବେଲମ ହଉଛି ଯେ ସେଠାକାର ଖାଇବା, ଖାଇବା ତ କିଛି ଭଲ ଲାଗୁନଥିଲା ତ ସେଥିପାଇଁ ଆମେ ଦେହ ବି ଖରାପ ହେଇଗଲା ନା।
ବହୁତ ରାଗ ବି, ମାନେ ଦେଖିବାକୁ ଗଲେ ଆମ ଅପେକ୍ଷା। ଆମ ଖାଇବାରେ ଏତେ ରାଗ ନଥାଏ, ତାଙ୍କର ଖାଇବା ବହୁତ ରାଗ ଲାଗେ।
ଆଉ ସେଇଠିକାର ଭାତ ବି ବହୁତ ସରୁ ସରୁ ଟାଇପ ଥାଏ ନା। ହୁଁ ଭାତ ସରୁ, ଅଣ୍ଡା ଆଉ କଣ କଣ ଏମିତି ଯ ଟାଇପ
ତ ମାଏ ଖାଆନ୍ତି ଆମର ଉପରେ ମାନେ ଏ ପରିବା ଏଇଗୁଡାକ ଏତେ ଖାଆନ୍ତି ନାହିଁ। ଏତେ ଦିନ ଥିଲେ ନା। କୌଣସି ପ୍ରକାର ମାନେ ପରିବା ମୁଁ ଆଉ ଦେଖି ପାରିଲିନି କାଙ୍କଡ, ପୋଟଳ କିମ୍ବା ଏଗୁଡାକ। ଦେଖିଲିନି କିଛି।
ମାଛ ଛେଛା ଏଇଠି କଣ କରୁଥିଲେ ଆଉ କଣ? ଆଉ ସେଠାରେ ନା ଯୋଉ ପ୍ଲେନ୍ ଗୁଡାକ ପୁରା ବହୁତ ପାଖରୁ ଯାଏ ନାଇଁ।
ହଁ ପାଖରେ ଯାଏ। ଏବେ ତ ଆଉ ଗୋଟେ ବିମାନ ବନ୍ଦର ବାନ୍ଧି ସାରିଲେଣି ଭୋଗାପୁରମ୍ ବିମାନ ବନ୍ଦର ବୋଲି। ମୁଁ ଯୋଉଠି ରହୁଥିଲି ସେଇଟାକୁ ପୁରା ପାଖ ଜାଗା। ମୁଁ ବି ପ୍ରଥମେ ଯିବା ସମୟରେ ଖାଇ ପାରୁନଥିଲି ମାନେ କଣ ଏଇ ଖାଇବା କେମିତି ଖାଇବି କେମିତି ବଞ୍ଚିବି ଏଠି। ତାପରେ ଅଭ୍ୟାସ ହେଇଗଲି ସେ ଖାଇବା ସହ।
ଏମିତି କଥା ତାହଲେ ନାଇ।
ଏବେ ଆଉ କିଛି ଜଣା ପଡୁନି ଆଉ ହଁ ଯାହା ଦେଲା ଆଉ ଆଖି ବନ୍ଦ କରି ଖାଇବା କଥା। ଯେ କୁହନ୍ତି ନା ବଞ୍ଚିବା ପାଇଁ ଖାଇବାର ଅଛି ସେମିତି ହିଁ ଲାଗୁଛି ମତେ।
ହଉ ତାହେଲେ ଠିକ ଅଛି। ଠିକ ଅଛି ରଖୁଛି।
ହଁ ଧନ୍ୟବାଦ ଆପଣଙ୍କ ସହ କଥା ହେଲି ବହୁତ କିଛି ଜାଣିପାରିଲି।